ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ। ହଁ ଭଏସ ଶୁଣା ଯାଉଛି?
ହଁ ଶୁଭିଲା।
ହ୍ୟାଲୋ।
ହଁ ହଁ।
ଟିକେ ଭଏସ କଟ ହଉଛି ଶୁଣା ଯାଉନି ତମର ଶୁଣା ଯାଉଛି ହ୍ୟାଲୋ?
ହଁ ହଁ ଶୁଭା ହଉଛି ହ୍ୟାଲୋ।
ହୁଁ ହୁଁ କୁହ?
ହୁଁ ହୁଁ ଆଉ କଣ କରୁଥିଲେ?
ନାଇଁ ଏମିତି ଖାଇକି ଶୋଇଲି ମାନେ ଶୋଇଛି ଆଉ ସେମିତି ଫୋନ ଦେଖୁଥିଲି।
ହୁଁ ହୁଁ ଆଉ କଣ ଖାଇଲେ?
ଆଜି ବିରିୟାନି ସନଡେ ନା।
ହୁଁ ହୁ।
ତ ବର୍ଷା ବି ହଉଥିଲା ତ ବିରିୟାନୀ। ଆରେ ବା ବଢିଆ। ହଁ ଚିକେନ୍ ବିରିୟାନୀ
ହୁଁ ହୁଁ
ଆଉ ଘରେ କେମିତି ଅଛନ୍ତି ସବୁ ନାଇଁ ଏବେ ତ ବର୍ଷା ଛାଡିଛି ଅ ଟିକେ ଟିକେ ପୁଣି ପକେଇବ ଆଉ ଏବେ ଆସିବ ରୋସ୍ନି ତାଙ୍କ ସହିତ ଯିବି ମ୍ୟାଚ୍ ଦେଖିବାକୁ
ଓହୋ ବର୍ଷାରେ ବି ଯିବେ
ନାଇଁ ନାଇଁ ଏବେ ଛାଡିଛି ସେ ବର୍ଷଟି ହୁଏନି ନା ସେଠି ଥାଏ ଉପରେ ତାର ବସିବାର ତ ସେଇଠି ପଡ଼େନି ପାଣି ତ ଦେଖି ହୁଏ ଏବେ ତ କମିଛି ଜଣା ନାଇଁ ପରେ ପୁଣି ହେବ ବୋଧେ
ହୁଁ ହୁଁ ହୁଁ
ହୁଁ ଆଉ କୁହ ଆଉ ନାହିଁ
ଆଉ
ଘରେ କେମିତି ଅଛନ୍ତି ସବୁ?
ହଁ ଘରେ ଶୋଇଛନ୍ତି ଆଉ ତମର?
ସବୁ ଖାଇକି ସୋଇଲେଣି? ହଁ ଆମର ସବୁ ଖାଇସାରିଲେଣି ଖାଲି ବାବା ଖାଇବେ ଏବେ ଆଉ
ଓହୋ
ହୁଁ
ତମକୁ କଣ ବିରିୟାନୀ ଖାଇବା କୁ ଅଧିକ ଭଲ ଲାଗେ
ନା ନା ମୋର ନର୍ମାଲ ଆଭ୍ରେଜ ଡେଲି ଖାଇପାରିବିନି ସବୁବାରେ ମାନେ ଓକେଜନାଲି ବେଳେ ବେଳେ ଖାଇଲେ ଖାଇହେଇଯିବ ଡେଲି ଖାଇହବନି ଆଉ ମାନେ ଆଜି ଖାଇଲି ନା ଆଉ କିଛି ଦିନି ଏମତି ଖାଇହବନି ତାପରେ ଖାଇଲି ଖାଇ ହେଇଯିବ ଆଉ ହୁଁ କଣ କୋଉଥିଲ? ହଁହେହେ କହୁଛି ଆକ୍ଟିଂ କର ଆକ୍ଟିଂ କର କହୁଛି ହାଲୋ
ଆଉ ଆପଣଙ୍କୁ କଣ ମାନେ କୋଉ ଟାଇପ୍ ର ଜିନିଷ ଭଲ ଲାଗେ? ମୁଁ କହିଲି ଅଧିକ ଆପଣଙ୍କୁ କୋଉଭଳିଆ ଚଟ୍ ପଟା ଜିନିଷ ଖାଇବା ଭଲ ଲାଗେ ନା ଖଟା ଜିନିଷ ନା
ମୋର ତ ଆଭ୍ରେଜ ମାନେ ମୁଁ ବେଶୀ ମିଠା ଖାଇଲେ ରାଗ ଦରକାର ରାଗ ଖାଇଲେ ମି ଠା ଦରକାର ଏମିତି ମାନେ ସବୁ ଖାଇଦିଏ ଖଟା ବି ଖାଇଦିଏ ସେମିତି କିଛି ନାହିଁ ମାନେ ଖଟା ତ ଅଧିକ ଖାଏ କିନ୍ତୁ ବାକିଯୋଉ ମିଠା ବି ଚକଲେଟ୍ ବି ଅଧିକ ଖାଏ ତାପରେ ଖଟା ଖାଇଲେ ରାଗ ଏ ଥିବ ରାଗ ଖାଇଲେ ମିଠା ଖାଇବାକୁ ଇଛାହେବ ଏମିତି ଆଉ
ଓଁ ହୋ ସବୁ ମିକ୍ସ୍
ତମର ସେ ଯୋଉ ସେ ଯୋଉ ସାଙ୍ଗ ଟା ସେ ତମ ସାଙ୍ଗ କି ଯୋଉ କଣ ତାଙ୍କ ନା ଭୁଲିଗଲି ହଁ ନାଇଁ ମନେ ନାହିଁ ମତେ ଜଣା ନାହିଁ
ହୁଁ
ହୁଁ ସେ କହୁଥିଲେ ତ ସେଇତି ପାଇଁ। ଆଚ୍ଛା-ଆଚ୍ଛା ସେଇଆ କହୁଚି ସେ ଜାଣିଲେ କେମ୍ତି ଆଉ। ସେ ମୋତେ କହିଲେ ତ ଫ୍ରିରେ ତମେ କଥା ହେଇଯାଅ ତାପରେ ମୁଁ ପରେ କଥା ହେଇଯିବି ଆରାମ୍ ସେ ସେଇ କଥା କହିଲି ସେଇଆ ମୁଁ ରିଲେଟିଭସ୍ ରେ ଥିବେ ବୋଧେ ସେମ୍ ଡିଷ୍ଟିକିର ସେମ୍ ମାନେ ପାଖାପାଖ ବୋଧେ?
ହୁଁ-ହୁଁ ମ୍ୟାମ୍ ମୁଁ କେନ୍ଦ୍ରାପଡା ସେ ସାଲେପୁର ହୁଁ।
ଆଉ ତମର କେମ୍ତି କଲେଜ୍ ଚାଲିଚି?
କଲେଜ୍ ଏମ୍ତି ନର୍ମାଲ୍ ଯିବା ଆସିବା ପାଠ ପଢିବା ଲ୍ୟାବ୍ ଏତିକି ଆଉ। ହ ହଁ
ନା କୋଉ କୋଉଟା କି
ନା-ନା ମୁଁ ସେ ବିଟେକ୍ କରୁଚିବା।
ଆଚ୍ଛା-ଆଚ୍ଛା ହଁ-ହଁ ମାନେ ତମର ସେଠି ପ୍ରାକ୍ଟିକାଲ୍ କରାନ୍ତି ନା? ପ୍ରାକ୍ଟିକାଲ୍ କଣ କରା ହୁଏ ମତଲବ୍ ପ୍ରାକ୍ଟିକାଲ୍ ରେ ସେ ଯୋଉ ଲୁହା କାମ ଏଇ ସବୁ ହୁଏ କି?
ନା-ନା ସେଟା ମେକାନିକାଲ୍ ମୁଁ ସିଏସି ପିଲା। ଆମେ ଖାଲି ଲ୍ୟାବ୍ ରେ ବସେ। ଲ୍ୟାବ୍ ରେ ବସି ପୋଡ଼ିଂ କରିବୁ ଯୋଉ ସବଜେକ୍ଟ ଥିବ ସେଇ ଟପିକରେ। ଦେବେ କୋତ୍ସିନି ଦେବେ ତାକୁ ସଲଭ୍ କରିବୁ ହୁଁ-ହୁଁ।
ମାନେ ରିଜେନିଂ ପାର୍ଟ।
ହୁଁ-ହୁଁ। ତାଉ
ତାହେଲେ ତ ତମର କୋଡ଼ିଂ ଡିକୋଡିଂ ବଢିଆ ହଉଥିବ?
ବଢିଆ ମାନେ ସବୁ ଏତେ ଜ୍ଞାନ ନାହିଁ କରିହବ ମାନେ ଜାଣିଚି ଆଉ।
ଆଚ୍ଛା ନାଇଁ ଆମର କମ୍ପିଡେଟିବି ଏକ୍ଜାମ୍ ରେ ସବୁ ରିଜେନିଂ ଅଧିକ ପଡେ ନା କୋଡିଂ ଡିକୋଡିଂ ଏ ସବୁ। ତ କୋଡିଂ ଡିିକୋଡିଂ ବାକି ମୁଁ କରିପାରେ କିନ୍ତୁ ଗୋଟେ-ଗୋଟେ ମାନେ କି ଥାଏ ନା ସେଟା ଆସେନି ଏଣ୍ଟ୍ରାସ୍ ରେ ନହେଲେ
ଆପଣ କେତେଟା ଦେଲେଣି ଏକ୍ଜାମ୍ କମ୍ପିଡେଟିଭର?
ମୋର ତ ଏଥର ସରିଲା ନା ତ ମୁଁ ଏତେ ବି ଦେଇନି ଖାଲି ବି ଏଡ ପକେଇଥିଲି ପିଜି ପକେଇଥିଲି ଏମ୍ତି ତାପରେ ଏସ୍ ଏସ୍ ସି ରେଲୱ ଏମିତି ତିନି ଚାରିଟା ଦେଇଚି ବେଶୀ ଦେଇନି।
ଏସ୍ ଏସ୍ କେମ୍ତି ଆସେ କୋଶ୍ଚିନ୍?
ହଁ ଭଲ ଆସେ ଟିକେ ହା ମାନେ ପ୍ରିପେୟାର୍ ହବାକୁ ଦବା ପଡେ ନା ମୁଁ ସେମ୍ତି ନର୍ମାଲ୍ ମାନେ ଯେହେତୁ ଷ୍ଟଡି ଏଟେ ଚାଲିଚି ତ ସେପଟେ ଖାଲି ଜଷ୍ଟ୍ ଆ ମାନେ ଫାଷ୍ଟ ଆଟେମେଣ୍ଟ କରେକ୍ଟ କରିବା ପାଇଁ ଦେଇ ଦେଇଥିଲି ସେଇ ମାନେ ଟାଇମ୍ ମିଳେନି ନା ମାସେ ଦି ମାସରେ ଦେଖିବ ଏବେ ସେମାନେ କଣ ଆଗରୁ ପ୍ରିପାରେସନ୍ କରନ୍ତି ଫର୍ମ ଆସିଲେ ପକାନ୍ତି। ମୁଁ ତ ଜାଣିନଥାଏ ଆଗରୁ ପ୍ରିପାରେସନ୍ କିଛି ନଥାଏ ଖାଲି ଫର୍ମର୍ ଡେଟ୍ ଯେବେ ବାହାରେ ସେବେ ଫମ୍ ପକାଏ। ତ ସେଇଟା ଭଲ କୋଶ୍ଚିନ୍ ଜିଡି ହିଁ ଦେଇଥିଲି ଜିଡିଟା ଭଲ କୋଶ୍ଚିନ୍ ଆସିଥିଲା ବାକି ଯେ ମୁଁ ଯେ ପଢ଼ିକି ଦେଇନଥିଲି ଫାଷ୍ଟଆଟେମ୍ ନା ପ୍ରିପାୟର୍ ବିନା ଏନି ପ୍ରିପାରେସନ୍ ଦେଇଥିଲି ତ ଭଲ ହିଁ କୋଶ୍ଚିନି ଆସିଥିଲା। ବାକି ମ୍ୟାଥ୍ ଗୁଡା ଟିକେ ପଢିବାକୁ ଦେଖିବାକୁ ପଡେ ରିଜେନିଂ ମାନେ ସବୁ ତ ଦେଖିବାକୁ ପଡିବ ଆଉ। ମାନେ ଏଜନିଂ ତମେ ଯଦି ବ୍ରାଟିସ୍ କରିପାରିବ। ତାପରେ ଆମ୍ କଣ ମାନେ ଇଂଲିଶ୍ ତମକୁ ବ୍ରେବିସ୍ ଗ୍ରାମର୍ ପ୍ରାକ୍ଟିସ୍ କରିବାକୁ ପଡିବ। କୋଡ଼ିଙ୍ଗ୍ ଡିକୋଡ଼ିଙ୍ଗ୍ ଆଉ ଜେନେରାଲ୍ ନଲେଜ୍ ଆର୍ନେସ୍ ଏସବୁରେ ମାନେ ଟୋଟାଲି ଜେନେରାଲ୍ ଆୟାର୍ନେସ୍ ଆଉ କୋଡିଙ୍ଗ୍ ଡିକୋଡି ମାନେ ମ୍ୟାଥ୍ ଏ ସବୁ ଦେଖିବାକୁ ପଡେ ମାନେ ମିଦାଉଡ୍ ପ୍ରିପାରେସନ୍ ରେ କ ଦେଇ କିଛି ଲାଭ ନାହିଁ ପାଇବନି ପ୍ରିପାରେସନ୍ କରିବାକୁ ପଡେ।
ଓହୋ ମୋର ସେମିତି ଗ୍ରାଜୁଏସନ୍ ସନଇସ୍ ସ ସରିନ୍ ନା ମୁ ସେଇଥି ପାଇଁ ହେଲି ଗୋ ଟେ ଏକ୍ଜାମ୍ ହିଁ ଦେଇଛି। ଯଉ ଫାଷ୍ଟେ ଗେଡ ଟା ବାହାର୍ ଥିଲା ଆଉ କିଛି ଦେଇନି। ଫରେଷ୍ଟ୍ ଗାର୍ଡ।
ଆଚ୍ଛା ଫରେଷ୍ଟ୍ ଗାର୍ଡ଼। ହଁ ଫରେଷ୍ଟ୍ ଗାଡ଼୍ ମୁଁ ବି ଭାବୁଛି ପକେଇବି ପକେଇ କହିକି କିନ୍ତୁ ରାତାର ଡେଟ୍ ଆସି ଯାଇ ପଳଉଛି ଏଇଦର୍ ଡେଟ୍ ପାଖାପାଖି ଥିବ ତାପରେ ଆଉ ଧ୍ୟ୍ୟନ୍ ହେଉନି ତ ପକେଇ ହଉନି ନହେଲେ ସେଇଟା ବି ଭଲ ଜବ୍ ଅଛି ମାନେ ପାଇବାର ଚାନ୍ସିସ୍ ବି ଅଛି ସିଲାବସ୍ ବି ବାକି ଅଲ୍ ହଁ ସବୁ ଏକ୍ସାମ୍ ର ଏଣ୍ଟର୍ ସିପ୍ ସେମ୍ ପାଖାପାଖି।
ହୁଁ ଗୋଟେ ମାନେ ଗୋଟେ ମାନେ ଭଲ ଏକ୍ଜାମ୍ ପାଇଁ କମ୍ପିଲିଟିଭ୍ ର ପ୍ରିପେୟାର୍ ହେଲେ ତ ତଳ ଲେବୁଲ୍ ରେ ଯେତିକି ଥିବ ସବୁ ଦେଇଦେବ ଭଲ।
ହଁ ସେଇଟା ବି ଠିକ୍ କଥା ମାନେ ହାୟର୍ ଲେବଲ୍ ରେ ଯ ତମେ ପ୍ରିପାରେସନ୍ କଲ ନା ଷ୍ଟଡି କଲ ସେଇଟା? ତ ତଳ ଲେବୁଲ୍ ରେ ଅଟୋମେଟିକ୍ ସେମ୍ ସିଲାବସ୍ ସେମ୍ ଷ୍ଟାଟେଜି ଥିବ।
ଭଲ ରି ରିଭାଇବ୍ ହଉଥିବ ତା ପାଇଁ ତମେ କାପାବଲ୍ ବି ହଉଥିବ ମାନେ ଭଲ।
ହୁଁ
ମୁଁ ସାଙ୍ଗ ଗୋଟେ ପକେଇଚି ଆସେଶିସିଜିଏଲ୍ ଏଥର ପ ପକେଇଛି ଯେ ଜିଡି ଜିଡି ପକେଇଛି ବୋଧେ ସିଏ ସିଜିଏଲ୍ ଟା ବାହାର୍ ଚି ନାଇ ଜାଣ୍ନି ବାହାରି ଥିବ ଦେଖ୍ ବାକି ଦେଖିନି ମାନେ ଅଫିସିଆଲ୍ ନୋଟିସ୍ କିଛି ଦେଖିନି। ଏସେସି ଏକ୍ଜାମ୍ ଦେଲେ ବାକି ବହୁତ୍ ସାରା ସ୍କୋପ୍ ଥାଏ ମାନେ ଭଲ ଭଲ। ମାନେ ତମେ ତମ ମାନେ ଇଏରେ ନିଜ ବଲ୍ ବୁଦାରେ ବି ପାଇବ। ପସ୍ ଭଲ ରେପୁଟେସନ୍ ମତେ ଲାଗେ ଜବ୍। ଗଡ୍ମେଣ୍ଟ୍ ଜବ୍ ସେଇଟା ଆଉ କଣ ଦରକାର ତାଠୁ ଅଧିକ ହୁଁ ବାକି ଅଲ୍ଗା କୋଉ ଏକ୍ଜାମ୍ ପାଇଁ ପ୍ରିପାରେସନ୍ ହେଉଛ?
ନାହେଇନି ଇଚ୍ଛା ଅଛି ସିଜିଲ୍ ପାଇଁ ଆଉ।
ଆଚ୍ଛା ତମେ ବି ସିଜିଏଲ୍ ହି ଦେବ ସିଜିଏଲ୍ ଟା ସବୁଠୁ ହାଡ୍ ସିଜିଏଲ୍ ଟା ସବୁଠୁ ହାଡ୍ ନା ଜିଡି ହଁ ସିଜିଏଲ୍ ଟା। ତାପରେ ସେ ଜିସନ୍ ଜିଡି ତାପରେ ଓ କେ ଏତେ ସାରା ଅଛି ତ ସିଜିଏଲ୍ ସିପିଓ ହଁ ସିପିଓ ଗୋଟେ ଅଛି। ତାପରେ ଓୟ ଓଏ ଓଏ ଏସେସି ଗୋଟେ ଅଛି।
ହୁଁ।
ହୁଁ।
ମାନେ ସେଟା ଏମ୍ତି ଥାଏ କି ମାନେ ଯୋଉ ଦବ ଦେଇ ସାରିଲା ପରେ ତମ ନିଜ ଅ ରାଙ୍କିଙ୍ଗ୍ ଅନୁସାରେ ଜବ୍ ମିଳିବ।
ଜବ ମଳିବ ବାଏ। ତ ସେଇଟା ତମେ ତମ ମାନେ ଲେ ଭଲ କିନ୍ତୁ ଆକ୍ଚୁଲି ସେଇଟା ମତେ ଲାଗେ ନିଜଅୟଆ ଆକୋଡିଙ୍ଗଲି ସେମାନେ ମାନେ ନିଜ ବଲବୁତରେ ନିଜ ହାର୍ଡୱର୍କିଂରେ ତମେ ସେ ଜବଟା କରୁଚ ବୋଲି ବି ମୁଁ କୋହୁଚି ପ୍ଲସ ଭଲ। ମାନେ କେହି ଏଥିରେ କହିପାରିବେନି ପାରସିଆଳିଟି କି କିଛି କଣ କହିବି।
ହ।
ବାକି ପାଇବା କଷ୍ଟ ଲକ୍ ବି ବେଳେ ବେଳେ ସମସ୍ତେ ଏତେ ପ୍ରାଟିସ କରିଥାନ୍ତି। ସବୁ ଏତେ ଇଏ କରନ୍ତି ବାକି ଯେ ଲକ୍ ବେଳେ ବେଳେ ସାଥ ଦିଏନା। ଜଣେ ଜଣେ ଦେଖିଥିବ ବର୍ଷେ ହେଲା ଇଏ କରିଚି ଆଉ ଜଣେ ଜଣେ ଇଏ ମାନେ ତାଙ୍କୁ ଢାବା ବି ବାଜିଯାଏ ଆଇଦର ଲକ୍ ସାଥ ଏଟା ମୁଁ ତୁମକୁ କହେ ହାର୍ଡୱାର୍କିଂ ପ୍ଲସ ଲକ୍। ଏସ୍ ଏସ୍ ସି ଟା ମାନେ ହାର୍ଡୱାର୍କିଂ ପ୍ଲସ ଲକ୍ ମୁଁ ଦିଇଟା ଡିପେଣ୍ଡ କରେ ମାନେ ମତେ ଲାଗେ। ପର୍ସନାଲି ବାକି ଯେ ମୁଁ ଜାଣନି ଆଉ ହୁଁ। ଆଉ ସବୁ ଠିକ୍ ଠାକ୍?
ଆଜ୍ଞା।
ତମର ସରିଲେ ପୁଣି ସେଇ ଏସ୍ ଏସ୍ ସି ପାଇଁ ହିଁ ପ୍ରିପାରେସନ ହବ?
ହୁଁ ହୁଁ।
ଆଛା ଭଲ ଭଲ ଆକଚୋଲିରେ ପଢ ମାନେ ପ୍ରିପେୟାର ହେଇକି ଯାଅ ନା ଯଦି ଦେବ ପ୍ରିପାରେସନ୍ ସହିତ ଦିଅ ଭଲ ମାନେ ଆଟଲିଷ୍ଟ ଛଅମାସ ଭଳିଆ ଯଦି ପଢ଼ିବ ବି ସିଲାବସ୍ ଦେଖିକି ତାପରେ ମ ଟେଷ୍ଟ ବୋହୁତ ସାରା ଦବ ପ୍ରାକ୍ଟିସ କରିବ ତାହେଲେ ଯାଇକି ହେଇଯିବ। ନହେଲେ ଟିକେ ହାଡ ମାନେ ଲାଗିବ ମାନେ ତମକୁ ଲାଗିବ ଏମିତି ହଁ ଏ ଜାମ ହଲରେ ତମେ ସେ କୋସଚିନଟା ଜାଣିଚ ପଢିଚ ବଟ ତମକୁ ଆସୁନି କଣ କହିଲ?
ମୁଁ କହିଲି ବାସ୍ ଟାଇମ ଦେଇ ପଢ଼ିବାର ଅଛି ଆଉ।
ହଁ ବାସ୍ ଟାଇମ୍ ଦେଇ ହାର୍ଡ ୱାର୍କ କରିକି ପଢିବାର ଅଛି ବାସ ଟାଇମ ହିଁ ଦେବା ଦେଇକି କି ପଢିବାର ଅଛି ଆଉ କିଛି ନାହିଁ।
ହଁ।
ଆଉ କିଛି କୋହୁଚ।
ହୋଉ ହୋଉ ନା ନା ହୋଉ ରଖିବା ଆଉ।
ହୋଉ ଠିକ୍ ଅଛି।
ଆଜ୍ଞା ଟାଟା।